ହ୍ୟାଲୋ
ହଁ
ଆପଣ ଏଇନେ କଥା ହଉଥିଲେ କି ଚାଟିଂରେ। ମୟୂ ଓହୋ ନା ସୁଜାତା ସେଥିରେ ଲେଖାଯାଉଥିଲା ମାନସୀ ବୋଲି ଆଉ ଗୋଟେ କିଏ ଫୋନ କଲା।
ନାଇଁ ନାଇଁ ସେଇଟା
ଓହୋ ନାଇଁ ଏଇ ବସିଥିଲି ଆଉ ପିଲାଙ୍କ ପାଖରେ ଆଉ। ସ୍କୁଲ ପିଲାଙ୍କ ପାଖରେ ଆ
ଓହୋ ଓହୋ ଆ ଭୁବନ
ଭୁବନ କୋଉ ଜାଗା?
ଭୁବନ କେନ୍ଦୁପଡ଼ା।
କେନ୍ଦୁପଡ଼ା କେନ୍ଦୁପଡ଼ା ଟା ଭୁବନ କୁଆଡ଼େ କେନ୍ଦୁପଡ଼ା ଟା ତ ଏଇ ସାଡେ ରହିଲାଣି। କେନ୍ଦୁ ବଡ଼ରାମ ସ୍କୁ ଭୁବନ ବ୍ଲକ କେନ୍ଦୁପଡ଼ା ତ ନାଁ ବ୍ଲକ କେନ୍ଦୁପଡ଼ା ତ ଆମ ଯାଜପୁର ଡିଷ୍ଟ୍ରିକରେ ଯାଉଛି। ମିଛ କହୁଛନ୍ତି ଆଉ ଆମେ ଭୁବନ ପରା। ଆମର ଆଉ ଭୁବନ ହଁ ଭୁବନ ଅନ୍ଦି କନ୍ଦି ସବୁଜଣା।
ଅହ
ଓ ହୋ ମୁଁ ସ୍କୁଲରେ ଅଛି ସ୍କୁଲରେ ପିଲାଙ୍କୁ ପଢ଼ାପଢ଼ି ପଢ଼ା ହଉଛି।
ଓହୋ
ହୁଁ ଆପଣ କୋଉଠି ମାନେ ସେ କଣ ପଢ଼ି ମାନେ କଣ କ୍ୱାଲିଫିକେସନ୍ କଣ ନା ମାନେ ସେମିତି କି ସେ
ପ୍ଲସ୍ ଥ୍ରୀ ଫାଷ୍ଟ ଇୟର
ଓହୋ ମାନେ କହ ଢେଙ୍କାନାଳରେ ଓହୋ ଓହୋ ଆଉ ଏଇ ଆପରେ କେବେଠୁ ରହିଲେଣି ଏ ଆପରେ?
ନାଇଁ ମୁଁ ମୋର ଏଇ ଦି ଦିନ ହବ ଏଥିରେ ଇଏ କରୁଛି।
ଓହୋ ତାମାନେ ମାନେ ଉଡ୍ର କେତେ କଣ ମାନେ ସେମିତି କିଛି ଆ ହେଇଛି ନା ହେଇନି।
ନା ପ୍ରୋସେସିଂ ଚାଲିଛି।
ମୋର ବି ତ ସେଇ ମୋ ଏ ମୁଁ ବି ସେଇ ଇ ଛଅ ସାତ ଦିନି ଖଣ୍ଡେ ହବ ମୁଁ ଆକ୍ଟିଭ ହେଲି। ଆକ୍ଟିଭ ହେଲି କଲ ଦଶ ଜଣ ଭଳିଆ କରିଚି। କିନ୍ତୁ ମୋର ଦୁଇଶହ ପନ୍ଦର ଟଙ୍କାରେ ପ୍ରୋସେସିଂରେ ଅଛି କାଲି ହଉଚି ଲାଷ୍ଟ ଡେଟେ।
ଓହୋ ଆପଣ ଖାଲି କଲ ଆଉ କୁ ଯୋଉ ଆର ଟାକ୍ସ ଗୁରା କରୁନାହାନ୍ତି?
ଆର ଟାସ୍କେ ଆସିନି ସୋ କଲେ ତ ଆମେ କରିବୁ।
କରୁଥିବ ତ?
ନାଇଁ ସୋ କରନ। ନାଇଁ ଆଉ ଅନ୍ୟ ଷ୍ଟାକ ଟାସ୍କ ଗୁରା ସୋ କରୁନି କେବଳ ଯୋ ଗୋଟେ ଟାସ୍କେ ଦଉଥିଲା ପ୍ରୋଫାଇଲି ଟାସ୍କ ସେଟା କମ୍ପ୍ଲିଟ କରଦେଇଚି କିନ୍ତୁ ଆଉ ଗୋଟେ ଦେଇଚି ହେଟା କଲ କଲ ଲଗ ହଁ କଲ ଫ୍ରେଣ୍ଡ ଆଉ କଣ ଦେଇଚି କି ନୂଆ?
ହଁ ଆଉ ତ ଦେଇଚି ସେ।
ଆଉ ଗୋଟେ କଣ ଦେଇଚି ନୂଆ?
ହଁ ଦେଇଚି ଆପଣଙ୍କର ଆସିନଥିବ କଣ?
ନା ସେଇ ଆଉ ଗୋଟେ ଯୋଉ ଦେଇଚି ସେଟା କଣ ମାନେ ଯୋଉ ଅ ସ୍ପିଚ ଯୋଉ କହିବ ଲେଖ ଖା ହବ ଯୋଉ ଲେଖିକି ଯୋଉଟା
ହଁ ହଁ ହଁ ହଁ ହଁ।
ସେଟା ତମ ସୋ କରୁଚି?
ହଁ ସୋ କରଚି ଭଏସ୍ ମେସେଜ ସେ କରଥିବେ ଆପଣ ଖାଲି ଲେଖିବେ।
ହଁ ବୁଝିଲି ଯେ ସେଟାରେ ଆପଣଙ୍କର ଅ ଯୋଉ ଲେଖିକି ଦଉସନ୍ତି ସେଡ଼ା ଏଇଟା ତ ଗୋଟେ ଟାସ୍କ କମ୍ପ୍ଲିଟ ନ କଲେ ତ ହବନି ନା ତିରିଶଟା ଟାସ୍କ
ନାଇଁ ନାଇଁ ହବ ହବ ହବ ହବ ନା ତିରିଶ ମୋର ହେଇନି। ହବ ତଥାବି ସେଟା କଲେ ହବ।
ମାନେ ଆପଣ ଏଇନେ କେତେଟା ମାନେ କେତେ ଜଣଙ୍କ ସହିତ କ ଯାହାହେଲେ ବି କଥା ହେଲାଣି?
ତେର ଚଉଦ ଜଣଙ୍କ ସହିତ।
ତେର ଚଉଦ ଜଣଙ୍କ ସହିତ ତଥାବି ତ ସିଏ କହୁଛନ୍ତି ତିରିଶ ଜଣଙ୍କ ସହିତ କ ଥା ହବାକୁ ପଡ଼ିବ।
ନାଇଁ ନାଇଁ ତାପରେ ତମେ ଟାକ୍ସ କରିପାରିବ ହେରା ତାପରେ ଯୋଉରା ଦେଇଚି।
କାଇଁ ଆମକୁ ତ ସୋ କରୁନି ମୁଁ ଲେଖୁଚି ଲେଖୁଚି କିଏ ଯୋଉ ରାଇଟ ଟ ରାଇଟ ସାଇଡ଼ ରେ ଲେଖୁଚି ଇ ଇ ଏ ଲେଫଟ ସାଇଡ଼ ରେ ବ ଦଉଚି ତିନିଟା ଡ଼ଟ ସେଇଟାରେ କ୍ଲି
ଓହୋ ସେରା ନହେଲେ ଉଁ ଉଁ ଦେଖ ଖିବ ନହେଲେ ନାଇଁ ଆପଣ ମେସେଜରେ କହିବେ ନହେଲେ ଏଠି ଏରା କୁହନ୍ତିନି କଣ କହିବି?
ସେଇଟା ମୁଁ ସେଇଟାରେ ଦେଖୁଥିଲି ଲେଖୁଚି ରିଫ୍ରେସେ ନିଉ ଟାସ୍କେ ଆଉ କ୍ଳିଅର ଅଲ। ନ ରିଫ୍ରେସେ ନିଉ ଟାସ୍କେ ଏନ୍ତି ମାରଚି ତଥାବି ଆସୁନି ତ କାଇଁ ନୂଆ ଟାସ୍କେ ଏଇ ଗୋଟେ ଟାସ ସେ କମ୍ପ୍ଲିଟ୍ କରିବା ପାଇଁ କହୁଚି।
କଣ ହେଇଥିବ ଦେଖିଲେ ଜଣା ପଡ଼ିବ ଆଉ ଆପଣ ଏବେ କଣ ସ୍କୁଲରେ?
ହଁ ମୁଁ ବର୍ତ୍ତମାନ ବି ସ୍କୁଲରେ ଅଛି ପିଲାଙ୍କୁ ପଢ଼ଉଚି କମ୍ପ୍ୟୁଟର ପଢ଼ଉଚି। ହୁଁ ହୁଁ। ହୁଁ ହୁଁ ପିଲାଙ୍କୁ କମ୍ପ୍ୟୁଟର ପଢ଼ଉଚି ପିଲା ଏବେ ବି ବର୍ତ୍ତମାନ କମ୍ପ୍ୟୁଟର ପ୍ରାକ୍ଟିସ୍ କରୁଚନ୍ତି।
ହଉ କୋଉ କ୍ଲାସ ପଢ଼ଉଚନ୍ତି କି ଆପଣ?
ଅ କୋଉ କ୍ଲାସେ ମୁଁ ଷଷ୍ଠ, ସପ୍ତମ, ଅଷ୍ଟମ ତିନ
ଓହୋ ଓହୋ ଆଛ
ତିନଟା କ୍ଲାସେରେ କେବଳ କମ୍ପ୍ୟୁଟର ପଳଉଚି ଆମର ସେପାରେଟ୍ ଅଛନ୍ତି ଟିଚର। ମାନେ ସବୁ ସବଜେକ୍ଟ ୱାଇଜ୍ ଟିଚର୍ ଅଛନ୍ତି
ଆଚ୍ଛା-ଆଚ୍ଛା ଆପଣଙ୍କ ଘର କୋଉଠି?
ଆମର ସେଇ କହିଲି ବା ଭୁବନ ବାଟତାରେଣୀ ପାଖେରେ। ହଁ ପ୍ରପର୍ ଭୁବନ୍।
ଆଉ
ଆପଣ ଜାଣିଛନ୍ତି କି ଯୋଉ ପିଏମ୍ ସର୍ଯ୍ୟ ପିଏମ୍ ସୂର୍ଯ୍ୟ ଘର ବିଷୟରେ?
ପିଏମ୍ ସୂର୍ଯ୍ୟ ଘର
ହଁ ଯୋଉଟା ସୋଲାର୍-ସୋଲାର୍ ପିଏମ୍-ପିଏମ୍ ସୋଲାର୍ ଯୋଉ ଆପଣଙ୍କ ଗାଁରେ କିଏ ସୋଲାର୍ ଲଗେଇ ନାହାନ୍ତି?
ହଁ-ହଁ-ହଁ ଆମ ଘର ଆଗେରେ ପଡିଚି।
ନା ଆପଣଙ୍କର କଣ ମାନେ ସୋଲାର୍ ଲଗେଇଛ ଲଗେଇ ନାହାନ୍ତି?
ସୋଲାର୍ ମାନେ ଓହୋ ମାନେ କଣ ଛାତ ଉପରେ ଯୋଉ ଲଗାନ୍ତି ଯୋଉ ମାନେ
ହଁ-ହଁ ପର୍ସନାଲି ଆପଣ ଆପଣ କେତେ କଣ ବିଲ୍ ଆଉଚି ମାସକୁ?
ଆମର-ଆମର ତ ତିନି ହଜାରେ ଦି ହଜାରେ ଏମିତି ଆସୁଚି ଆଉ।
ତାହେଲେ ନିହାତି ତ ସୋଲାର୍ ଲଗେଇଆ କଥା।
ଲଗେଇଆ କଥା, ଦି ମାସର ତିନି ହଜାର ଆସିଥିଲା।
ଏହେ ବହୁତ୍ ହେଇଯାଉଚି ପନ୍ଦରଶହ ଲେଖେ ପଡିଯାଉଚି ତା ମାନେ, ଏସି ଫେସିି ଅଛି କି?
ହଁ, ଅଜ୍ଞ।
ଆ ସେଇଆ ଆଉ, ନାଇଁ ମୁଁ ବି ଏଇ ସ୍କୁଲରେ ରହିକି ବି ସୋଲାର୍ କାମ ବି ଆପ୍ଲାଇ କରୁଚି ଲୋକଙ୍କର, ଏବେ ବି ଆମ ଭୁବନରେ ମୁଁ ଦଶ ବାର ଜଣକ ଲୋକଙ୍କର ଲଗେଇ ସାଇଲେଣି, ଆଉ ଏଠାରେ କିଛି ତ ସେନ୍ତି କିଛି ଖର୍ଚ୍ଚ ନାହିଁ। ଆପଣ ଚାହିଁଲେ ଲୋନ ରେ ଲଗେଇ ପାରିବେ କ୍ୟାସ୍ ରେ ବି ଲଗେଇ ପାରିବେ। ଯଦି କ୍ୟାସ୍ ରେ କରିବେ, ଆ ଆପଣଙ୍କୁ ଲକ୍ଷେ ନବେ ଭିତେ ନବେ ଟଙ୍କା ନବେ ହଜାର୍ ଲାଗିବ, ଲକ୍ଷେ ନବେ ହଜାରେ ସବସିଡି ଆସିବ ହାରି ଲକ୍ଷେ ଅଡତିରିଶ୍ ହଜାରେ। ହେଲା। ଲକ୍ଷେ ଅଡତିରିଶ୍ ହଜାର ଲାଗିବ ଏ ଆସିବ ହାର ସବସିଡି ଦି ମାସରୁ ଅଢେଇ ମାସ ଭିତେରେ। ତାପରେ ଯୋଉ ନବେ ରୁ ଆପଣଙ୍କୁ କେବଳ ହାତୁରୁ ଖର୍ଚ୍ଚ ପଡିବ ପଇଁଚାଳିଶ୍ ହଜାରେ କିମ୍ବା ଚାଳିଶ୍ ହଜାରେ ଭଳିଆ ଖର୍ଚ୍ଚ ପଡିବ। ସେଇଥିରେ ଆପଣଙ୍କ ସୋଲାର୍ ଟା ସମ୍ପୂର୍ଣ ଲାଗିଯିବ, ଆଉ ଇଲେ ଟ୍ରି ବିଲ୍ ପୁର ମାଗଣା ହେଇଯିବ, ଇଲେଟ୍ରି ବିଲ୍ ଟା ପୁରା ମାଗେଣା ହଇଯିବ।
ଅ ହଁ-ହଁ ସେଟା ପକଉଚନ୍ତି ତ ଏବେ ସମସ୍ତେ ସବୁ। ପକେଇ ନାହାନ୍ତି ବାପା ସାଡେ ଧ୍ୟାନ ଦେଇନାହାନ୍ତି ଆଉ କହୁଥିଲେ ମଝିରେ।
ହଁ।
ହଁ କହୁଥିଲେ ମଝିରେ କରିବେ ବୋଲି, ଫୁଣି ସେ କଣ ପଢୁଚୁ ଆମେ ଦି ଭଉଣୀ ପଢୁଚୁ, ମୋ ଭାଇଟା ପଢୁଚି।
ହୁଁ-ହୁଁ ବର୍ତ୍ତମାନ ଏଇଟା ପିଏମ୍ ସୂର୍ଯ୍ୟଘର ଟା ଏଇଟା ଦି ହଜାର ସତେଇଶ ମାର୍ଚ୍ଚ ମାସ ଭିତରେ ବନ୍ଦ ହେଇଯିବ ବୋଲି ମୁଁ ଶୁଣା ପାଉ ଚି, ଆମର ଯେହେତୁ ଭେଣ୍ଡର ସିଏ ବି ଅଛୁ ଗୋଟେ ଜାଗାରେ ସିଏ କହୁଚନ୍ତି ଯେ ଦୁଇ ହଜାର ସତେଇଶି ମସିହା ମାର୍ଚ୍ଚ ମାସ ଭିତେରେ ବନ୍ଦ ହେଇଯିବ ସବସିଡି ଟା ଆଉ ଦେବେନି, ତାପରେ ସମସ୍ତେ ନିଜ ଯେତିକି ପଡିବ ଖର୍ଚ୍ଚ ଟା ସେତିକି ଦେଇକି ଲଗେଇବାକୁ ପଡିବ। ବର୍ତ୍ତମାନ ସରକାର ସୁବିଧା ଦଉଛି ମାଗଣା କୁ କହିବାକୁ ଗଲେ ଇଲେକ୍ଟ୍ରିକ ବିଲ୍ ଟା ହୋଇଛି ଆପଣଙ୍କର।
ଯଦି ଲୋନରେ କରିବେ ସେଇଟା ଦି ଲକ୍ଷେ ପାଇଁକା ଯଦି ଆପ୍ଲାଏ କରାଯାଏ ଲୋନ ଲକ୍ଷେ ବୟାନବେ ହାଜର ଲୋନ ବ୍ୟାଙ୍କ ବାଲା ଦବ।
ଆଉ ଆପଣଙ୍କର ଲକ୍ଷେ ଅଡତିରିଶ ହଜାର ଯଦି ଆସିବାର ଆକାଉଣ୍ଟ କୁ ସବସିଡି ଦି ମାସ ଅଢେଇ ମାସ କିମ୍ବା ତିନି ମାସ ଭିତରେ ସେଇଟା ପଡିିଯିବ ଆପଣଙ୍କୁ ବାଉନ ହଜାର ଭଳିଆ ବାଉନରୁ ଷାଠିଏ ହଜାର ଭିତରେ ପଡିବ।
ଆପଣ କେମିତି ଏଇଥିରେ ମିଶିଲେ ଆପଣ ଙ୍କୁ କିଏ କଣ କହିଲେ ନା କେମତି
ନାଇଁ ମୁଁ ଯୋଉ ସ୍କୁଲରେ ଅଛି ସେ ସିଏ ଆମର ଜଣେ ଗୁରୁଜୀ ସିଏ ମତେ ନେଇକି ରେଣନ୍ଦା ପଟଣା ଜଣେ ରହୁଛନ୍ତି କାର୍ତ୍ତିକ ଯେଉଁ ତାଙ୍କ ନାଁ କଣ ର ର ରତିକା ରତିକାନ୍ତ ଗୁରୁଜୀ ତାଙ୍କ ଝିଅ କୋଡିନେଟର ଅଛନ୍ତି ଏଥରେ କୋଡିନେଟର ଅ ଅଛନ୍ତି ସିଏ ମୋତେ ଆଡ଼୍ କରିଥିଲେ।
ଓହୋ ଆଚ୍ଛା।
ସେଥିପାଇଁ ମୁଁ ଏଥିରେ ମୁଁ କହିଲି ଏର କଣ ଏ ଟ୍ରଷ୍ଟେଡ ଆପ୍ କି ନାଇଁ ବିଷୟରେ କଥା ହେଲି। ସେ ଯାଇକି ମତେ ଆଡ୍ କରେଇଲେ ନାଇଁ ଏଟା ଟ୍ରଷ୍ଟେଡ ଆପ ଏଥିରେ ତିରିଶ ଟା କଲ କଂପ୍ଲିଟ୍ ହେଲେ ପଇସା ମିଳିବ ଏମିତିରେ ଯେ ସେତିକିଟା ଯେତିକି ଜଣଙ୍କ ସହିତ କଥା ହେବ ସେମିତିରେ ବି ପଇସା ମିଳିବ ମୁଁ ଆଜି ପର୍ଯ୍ୟନ୍ତ ଦଶ ଜଣଙ୍କ ସହିତ କଥା ସରିଲାଣି ମୋ ପ୍ରୋସେସିଂ ରେ ଅଛି ଦୁଇଶହ ପନ୍ଦର ଟଙ୍କା।
ଓହୋ ନାଇଁ ଆପଣ ଆରଟା ଅକ୍ଷର କଲେ ବି ଆପଣଙ୍କୁ ଆସିବ।
ଆର ଟ୍ୟାକ୍ସ ଶୋ କରୁନି ବା।
ଶୋ କରୁନି ତାହେଲେ ଆପଣ କେମିତି କରିବେ ଆସିନି ତାହେଲେ।
ସେଇ ମୁଁ ତାଙ୍କୁ ଦେଖିବା ପଚାରିବି ଆଉ ମୁଁ କହିବି ଅନ୍ୟମାନଙ୍କର ସୋ କରୁଛି ଆମର କାଇଁ ସୋ କରୁନି ପଚାରିବି ଆଉ।
ହୁଁ।
ହୁଁ। ମୁଁ କହିଲି ଆଉ ଯୋଉ ଆଉ ଏଇ ସୋଲାର ବିଷୟରେ କିଛି ବୁଝିବାର ଅଛି କି? ଯଦି କହିବେ ମୁଁ ଟ ଡକ୍ୟୁମେଣ୍ଟ ଦେଲେ ମୁଁ ଆପ୍ଲାଏ କରିଦେବି।
ନାଇଁ ସେ ବାବା ଯାହା ବୁଝିବେ ବୁଝିବେ ଆଉ କଣ।
ହଁ ଆପଣ ଟିକେ କଥା ହେବେ ଘର ସହିତ ଆଉ।
ଆଜ୍ଞା।
ଏଥରେ ଶୁଣନ୍ତୁ ଏଥରେ ମୁଁ କଥା ହେବାର କାରଣ ହଉଛି ମୋର ଯୋଡେ ପ୍ରଫିଟ୍ ରହିବ ଏକେରେ ଏଇ ଆପ୍ ଦ୍ଵାରା ମୁଁ ପଇସା କିଛି ପାଇବି। ଦୁଇରେ ସୋଲାର ଆପ୍ଲାଏ କଲେ ସେଥିରୁ ବି କିଛି ପାଇବି, ସେଥିପାଇଁ ମୁଁ କହୁଛି ନହେଲେ ନାହିଁ ମୋର କଣ କହିବା ଦରକାର।
ଆଜ୍ଞା।
ଆପଣ ବି ସୁବିଧାରେ ରହିବେ। ଆମେ ମୁଁ ବି ଯୋଉ ଯୋଉ ଭେଣ୍ଡର ଥ୍ରୁରେ ମୁଁ ଯୋଉ କାମଟା କରୁଛି ସେ ଭେଣ୍ଡର ବି ମତେ କିଛି ପଇସା ଦବ।
ଉୁଁ ଆପଣ ଏବେ କଣ କରିବେ?
ଏବେ ମୁଁ ତ ସେ ସୋଲାର ରେ ବର୍ତ୍ତମାନରେ ଅଛି ସେ ସୋଲାର କାମ କରୁଛି ପାଟ ଟାଇମି ଆଉ।
ଓହୋ ନାଇଁ ଏବେ କଣ କରିବି ସ୍କୁଲରେ ଅଛନ୍ତି ନା ଫ୍ରି ଅଛନ୍ତି ଏଇନା?
ନଁ ନାଇଁ ଏଇ ମୁଁ ଫ୍ରିରେ ଅଛି ସେ ଏଇନେ ସ୍କୁଲ ଛୁଟି ହେଇଯାଉଛି ଛୁଟି ହେଇ ସାରିଲାଣି ସେ ସେଥିପାଇଁ ଏଇଟା ଗୋଟା ହଁ ଛୁଟି ହେଇସାରିଲାଣି ହେଇସାରିଲେ ମୁଁ ଅଛି ପିଲାଙ୍କ ପାଖରେ ଟିକେ କମ୍ପ୍ୟୁଟର ପା କରୁଛନ୍ତି ତ ତାଙ୍କୁ ଟିକେ ମାନେ ଗାଇଡ କରୁଛି ଆଉ।
ହଉ ।
ହଉ, ତାହେଲେ କେତେବେଳେ ଫ୍ରି ଟାଇମ ହେଲେ ପୁଣି ଥରେ ଏଇ ଆପରେ ମତେ ଆଗେ ମାନେ, ମେସେଜ୍ କରିବେ, ହ୍ୱଟ୍ସଆପ୍ ରେ ମେସେଜ୍ କରିବେ କିମ୍ବା କଲ୍ କରିପାରିବେ। ତାପରେ ମୁଁ ସେଇ ବିଷୟରେ ଯଦି କହିବେ, ମୁଁ ସୋଲାର ବିଷୟରେ କଥା ହେବା ନାଇଁ ତ? ଅ ଯେକୌଣସି ନ ହେଲେ ଅନ୍ୟ କୌଣସି ଟପିକ୍ ରେ କଥା ହବା ଆଉ।
ଆଜ୍ଞା ଆଜ୍ଞା।
ଓହୋ, ଦଶ ମିନିଟ୍ ହେଇସାରିଲାଣି ବୋଧେ। କଲ୍ ସେପଟୁ କାଟିଦେବେ।
ହଉ, ତାହେଲେ ଆପଣ ଯାଆନ୍ତୁ। କଣ କରିବେ ଆଉ?
ଆଜ୍ଞା।